ହଁ ଭାଇ କୁହ।
ନମସ୍କାରେ।
ଆ ନମସ୍କାର ନମସ୍କାର ନମ
ଆଉ କଣ କରୁଛ?
ଏଇଠି ବସିଛି ଆଉ ଏଇ ଆଇଛି ସେ ଜଙ୍ଗଲ ଆଡେ
ଏଇ ଜ ହଁ ଖାଇ ପିଆ କଣ ହେଲା?
ହଁ ଖାଇଥିଲି ଆଉ ଖାଇଥିଲି ସଖାଳୁ ଏଇନା ଆଉ କିଛି ଖାଇନି।
ହୁଁ ଆଉ
ହଁ ସବୁ ଭଲ ହ ସବୁ ଭଲ ତମର?
ଆମର ସବୁ ଭଲ।
ଆଉ ତମେ ଏଇନା କଣ କରୁଛ?
ଆପ । ଏଇ ବସିଛି ଆଉ ତାରିଣୀ ମଣ୍ଡପରେ
ଓହୋ ଆଉ କଣ ଖାଇଥିଲ?
। ହଁ ଖାଇଥିଲି। ହୁଁ। ଆଉ କନ୍ ହେ ଲୋ ହ୍ୟାଲୋ ।